ନମସ୍କାର ଜଗନ୍ନାଥ ଆଜ୍ଞା ଆଜ୍ଞା ଜୟଶ୍ରୀ ତାର ଜୟ ଶ୍ରୀ
ଆଜ୍ଞା ଆପଣ କଣ କରୁଛନ୍ତି ଏବେ?
ମୁଁ ଆଜ୍ଞା ଏବେ ଜଷ୍ଟ ଆମର କାଳାଂସ ସାରିଲି ଆଜି ଆଜି ଜାଣିନ୍ତି ଆମ କାଳସରେ ଗୋଟେ ପାଠ ପଢା ହଉଥିଲା କାଳସରେ।
କେଉଁ ପାଠ ପଢା ହଉଥିଲା?
ସେଇଟା ଆମର ସେଇଟା ଗୋଟେ କୋଉ ଗୋଟେ ପାଠ ଥିଲା ଆମର ସେଇ ସରିଷୁଭ ପାଣି କି କୋଉ ପ୍ରାଣି ଉପରେ।
ଆଜ୍ଞା ଆଜ୍ଞା।
ସିଏ ଆମକୁ ଆମ ଶିକ୍ଷୟିତ୍ରୀ ଯୋଉ କୋଶ୍ଚିନ୍ ଟା ଯୋଉ ପ୍ରଶ୍ନ ଟା ପଚାରିଲେ। ସେଥିରୁ ମତେ ଗୋଟେ ଆସୁଥିଲା। ଆଜ୍ଞା ଆପଣ ଆପଣ ଜାଣିବେ କେମିତି ଆସିଥିଲା ସେଇଟା ମୁଁ ସାଙ୍ଗେ ମୋ ସାଙ୍ଗେ ସାଙ୍ଗେ ସେଇଟା ମୋ ସାର୍ଟ ରେ ମାରିକି ତା ଆନ୍ସର ଟା ଦେଖିଦେଲୁ। ହଁ ତ ସେଇପାଇଁ ମା ବି ଟିକେ ଅଧିକା ଖୁସି ହେଇଗଲେ ଆମ ଉପରେ।
ଆ ଖୁସି ହେଇଗଲେ ମ୍ୟାମ ଜାଣିପାରିଲେନି ତାହଲେ ଆପଣ ଚି
ଆଜ୍ଞା ଶିକ୍ଷୟତ୍ରୀ କଣ ଶିକ୍ଷୟତ୍ରୀ ଜାଣିଲେ ନାଇଁ ପିଲା ଟିକେ ପାଠ ପଢା ଅଛି। ହେଲେ ପିଲା ପାଖପଢାଟା କୋଉଠି ହେଲା ସେଟ ଟିକେ ଜାଣିପାରିଲେନି ଏମିତି। ଆମ ଶିକ୍ଷୟତ୍ରୀ ଟିକେ ହେଲେ ଶିକ୍ଷୟତ୍ରୀ ବି କହିଲେ ପ୍ରଶ୍ନ ତ ଏଇ ମୁଁ ଭୁଲିଗଲି।
କଣ ଆପଣ ପ୍ରଶ୍ନର ଆନ୍ସର ଦେଇକି ବି ଭୁଲିଗଲେ।
ମୁଁ କଣ ଆଜ୍ଞା ମୋର ମନଟା ସେତେବେଳେ କୋଉଠିଥିଲା କହିଲେ? ମନ ଟା ମୋର ପ୍ରଶ୍ନରେ ଆଜ୍ଞା ମନଟା ଆପଣ ଠିକ ଭରିଛନ୍ତି ମନ ଟା ମତେ ହେଲମେଟ ପାଖରେ ଥିଲା ଆଜ୍ଞା ମୁଁ ସେଇ ଘର ବାରୁ ଟିକେ ବାହାରକୁୁ ମୋ ଚକ୍ଷିୟୁଟା ପଡିଲା ବେଳକୁ। ମୋ ନଜରରେ ପଡିଥିଲା ଆରେ କି ମେଘାଛନ ବାଦଲ ବର୍ଷା ଗରଜିଲାଣି ମୁଁ କଣ କରିବି ଏଇଠି।
ଆପଣ ସେତିକି ବେଳେ କହିଥାନ୍ତି ନା ମ୍ୟାମ୍ ଟିକେ ମୁଁ ଖାଲି ହେଲମେଟ ଟା ଧରିକି ଆସୁଛି।
କଣ କରିବି ଭାଇ ମୋ ଆଜ୍ଞା ମୋ ଜୀଭରେ ହାଡ ହାଡ ଟିକେ ଆସିହେଲାନି।
ଜିଭରେ ହାଡ ଥୋଡୀ ଥାଏ ଜିଭରେ ତ କାଟିଲିଯେନ ଥାଏ ସେଇଟା ତ ହାଡ ନୁହଁ ନା।
ସରି ଆଜ୍ଞା ଆଜ୍ଞା ମତେ କ୍ଷମା କରିଦେବେ ଧନ୍ୟବାଦ ଧନ୍ୟବାଦ ଆପଣ ମତେ ଏତେ ଜଣେଇ ଦେଇଥିବାରୁ।
ଆଜ୍ଞା ଆଜ୍ଞା। ତ ଆପଣ ସେଇଠୁ ଆନ୍ସରଟା କହିେଲେ ଆଉ ସମସ୍ତଙ୍କ ଆଗରେ ହରୋ ବନିଗଲେ। କିନ୍ତୁ ଆପଣଙ୍କ ସାଙ୍ଗମାନେ ତ ଜାଣିଥିବେ ଆପଣ ଗୁଗଲ କରିଦେଇଥି
ଆଜ୍ଞା ଆମ ସାଙ୍ଗମାନେ ଜାଣିଥିଲେ ସେମାନେ ଖାଲି ଦାନ୍ତ ଦେଖେଇ ହସି ପାରୁ କିଛି କହି ପାରୁନଥିଲେ ମତେ ଆଜ୍ଞା ଆଉ ଆପଣ ଠିକ ଧରୁଚନ୍ତି ଆପଣ। ଆଜି ଆମର ଗୋଟେ କଲେଜରେ ମତେ ମତେ ଗୋଟେ ମୋର ଗୋଟେ ପରୁଷ ମିତ୍ର ଦେଖା ହେଲେ ମତେ ଆଜି
ଆଜ୍ଞା ଆଜ୍ଞା।
ସେ ପୁରୁଷ ମିତ୍ର ଜଣକ ବି ବୋ କାର୍ଯ୍ୟ ମଧ୍ୟ କରୁଚନ୍ତି ମୁଁ ତାଙ୍କଠୁ ଏତିକି ବୁଝା ପଡିଲା ମ
ଏଇ ଏଇ ଯୋଉ ଆପଣ ଯୋଉ କାର୍ଯ୍ୟ କରୁଚନ୍ତି ସେଇ କାର୍ଯ୍ୟ କରୁଚନ୍ତି କି? କି ତାହେଲେ ସେଇ ପୁରୁଷ ମି ଶୁଣନ୍ତୁ ଶୁଣନ୍ତୁ ତାହେଲେ ସେଇ ପୁରୁଷ ମିତ୍ରଙ୍କ ତ ମୁଁ ବି ଜାଣିଥିବି।
ଆଜ୍ଞା ଆପଣ ତ ଜାଣନ୍ତି ସେ ପୁରୁଷ ମିତ୍ରଙ୍କୁ ଆପଣ ଆପଣଙ୍କ ଟିକେ ଭଲ ସେ ଚିହ୍ନ ଟିକେ ଆପଣଙ୍କ ସାଙ୍ଗ ଙ୍କର ସାଙ୍ଗଙ୍କର ଭଲ ସାଙ୍ଗ ସେ।
ଆଜ୍ଞା ଆଜ୍ଞା ବୁଝିପାରିଲି ମୁଁ ବୁଝିପାରିଲି।
ଆଜ୍ଞା ସେ ପୁରୁଷ ମିତ୍ର ପୁରୁଷ ମିତ୍ର କଥା ମୁଁ କୋହୁଚି। ଆଜ୍ଞା ନ କିଛି ନାହିଁ ସେ ପୁରୁଷ ମିତ୍ରଙ୍କୁ ମୁଁ ପଚାରିଲି ସେ ମତେ ବୋହୁତ ଭଲ ଭାବରେ ମିଛ କହି କହିଲେ ଯେ ମୁଁ ଜଷ୍ଟ ଏଇ ସପ୍ତାହେ ହେଲା ମୁଁ ସେଇ ଏ ବିଷୟରେ ମୁଁ କିଛି ଜଣା
ଆଜ୍ଞା ଆଜ୍ଞା କାଲି ଆ ଆପଣ ଶୁଣନ୍ତୁ ଆଉ ଗୋଟେ ଜିନିଷ କି ଆପଣଙ୍କ ପାଖରେ ଗୋଟେ ସ୍କ୍ରିିନସଟ୍ ଅଛି କି?
ଆଜ୍ଞା କୋଉ ସ
ଆପଣଙ୍କୁ ମୁଁ ପଠେଇବି ସେଇଟା ଦେଖିବି ଆଉ ତାଙ୍କର ଯେଉଁ ସେ ଯେଉଁ ମିଛ କହୁଛନ୍ତି ତାହା ଆପଣଙ୍କ ଆଗରେ ସାଙ୍ଗେ ସାଙ୍ଗେ ଖୁଲାସା ହେଇଯିବ।
ଓ ଆଜ୍ଞା ମତେ ବି ସେ ଜଣା ପଡ଼ିଲା ମତେ ସେ ମିଛତା କହିଲ ତ ମୁଁ କହିଲି ମୁ ମୁଁ ତ ହତ ଟା ମୁଁ ଜାଣିନି ମୁଁ ତମ ସହିତ କହଲି ଆ୍ଞା ହଁ ଠିକ ଅଛି। ତାହେଲେ ଆପଣ ତାହେଲେ ମତେ ଟିକେ ଏଇ ବିଷୟରେ କିଛି କୁହନ୍ତୁ। ସେ ମତେ କହିଲେ ଏଥିରେ କିଛି ନହିଁ ମୁଁ ବଲେ ବି ଏଇ ଅଳ୍ପ କିଛି ଦିନ ହେଲା କରିଚି ତ ଆପଣ ଏଇ ଏଇଭଳିଆ ସବୁ କଲେ ଆପଣଙ୍କ ସେଇ କାର୍ଯ୍ୟଟା ସୁରୁଖୁରୁରେ ହେଇଯିବ।
ଆଜ୍ଞା ଆଜ୍ଞା ମୁଁ ନିଶ୍ଚିନ୍ତ ଆପଣଙ୍କୁ ଦେଖେଇବି ଗୋଟେ ଜିନିଷ ଆପଣ ଦେଖିକି ବି କାବା ହେଇଯିବେ କି କଣ ଇଏ ଚାଲିଚି କଣ?
ଆଜ୍ଞା ମୋ କାବା ହେଇକି କୋଉଠୁ ଗ ଗଳି ଭଳି ପେଇବି ତ ମୁଁ ନା ଆପଣ କିଛି ଆସୁ
ନାଇଁ ନାଇଁ ମୁଁ ଜଣା ଜଣା ନାହିଁ କିନ୍ତୁ ସେ ତ ଆପଣଙ୍କ ପୂର୍ବରୁ ଥିଲେ ମୋ ପୂର୍ବରୁ ବି ଥିଲେ। ତାହେଲେ ମୁଁ ତ ଆପଣଙ୍କ ପୂର୍ବରୁ ଆସିଚି କି ନାଇଁ? ସେଇ କାର୍ଯ୍ୟଟିକୁ ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ ତ କ କହିଥିଲି ନା ଯୋଉଦିନ କହିଥିଲି ଯୋଉ ଦିନ କରିଥିଲି ତା ପରଦିନ ହିଁ ତ
ଆଜ୍ଞା ଆଜ୍ଞା ମୁଁ ଶୁଣୁନଥିଲି ଆଜ୍ଞା ଆପଣ ମତେ ସେଇଟା ଭଲ ଆମକୁ ଶିଖାଇ ଦେଇଥିଲେ ମୋତେ
ଆଜ୍ଞା। ତ ମୁଁ ଜାଣିଥିଲି ମୁଁ ବି କହୁଥିଲି ସେଇ ପୁରୁଷ ମିତ୍ର ଜଣକ ଅଛନ୍ତି ଆପଣଙ୍କର ଆଉ ମୋର କେତେକ ମହିଳା ମିତ୍ର ମାନେ ବି ତ ମୋ ସହିତ ସେ ହିଁ କଲେ ନା ସେ ପ୍ରଥମେ ସେ ପୁରୁଷ ମିତ୍ର ମାନଙ୍କୁ କଲେ
ଆପଣଙ୍କ ସହ ଧୋକା କଲେ ଆପଣଙ୍କ ସହ
ଆଜ୍ଞା କିନ୍ତୁ ସିଏ ଯେବେ ସେଇ କାର୍ଯ୍ୟଟିକୁ ଆରମ୍ଭ କରିଥିଲେ ମୁଁ ସେଇଟା ଜାଣି ଦେଇଥିଲି।
ଓହୋ ତ ଆପଣଙ୍କୁ ଆଗ ଜଣାଥିଲା ଆପଣଙ୍କୁ?
ଆଜ୍ଞା ଆଜ୍ଞା ମୁଁ ବାସ କିଛି କହୁନଥିଲି ଆଉ ମୁଁ ଭାବୁଥିଲି ସବୁ ବେକାର କାମ ବୋଲି କିନ୍ତୁ ଦେଖିଲା ବେଳକୁ
ଯେତେଳେ ସେ କାମ ଟା ବୋହୁତ ଲାଭଦାୟକ ତ ଆପଣ ସେଇ କାର୍ଯ୍ୟରେ ଆପଣ ଧୀରେ ଧୀରେ ସମ୍ପପୃକ୍ତ ହେଇଗଲେ ଆପଣ ଜାଣ ଆପଣ ଜାଣିନ୍ତି ମୁଁ ଏବେ ଆସିଥିଲି ଗୋଟେ ପାଣି ଟିକେ ପିଏ ଯ ପାଇଁ ଗୋଟେ ଗୋଟେ ଇଏ କୁ ସେଇ ଜାଗା ଯୋଉଠୁ ପାଣି ଟା ଆସେ ସେ କଣ ହେଇଚି ନା ତା ଭିତରେ କଣ ପାଣି ଖାଲି ବାହାରୁଛି ଜମା ବନ୍ଦ ହଉନି। ମୁଁ କଣ କଲି ତାକୁ ଏମତି ବନ୍ଦ ଟା ବନ୍ଦ ଟା କଲା ବେଳକୁ ସେ ପାଣି ଯୋଉଠୁ ବାହାରେ ସେଇଠୁ ଧରିଲ ମୋ ହାତକୁ ଆସିଲାରେ ସେଇଟା। ତ ପାଣି ସେ ଯୋରେ ଶ୍ରାବ ହେଲା ପାଣି ପାଣି ନାଇଁ ଏତେ ଜୋରେ ସ୍ରାବ ହେଲା ମୋ ମୁଣ୍ଡ ଘାବେରେଇ ଯାଇଛି, ମୁଁ ସେ ପାଣି ଟାକୁ ପୁଣିବ ତାକୁ ସେଇଠି ରଖ ରଖିବା ପାଇଁ ମୁଁ ମୋର ଚେଷ୍ଟା ଚଲେଇ ଚାଲିଚି।
ଏବେ ପର୍ଯ୍ୟନ୍ତ ବି ଚେଷ୍ଟା ଚଲେଇ ଚାଲିଚନ୍ତି?
ଆଜ୍ଞା ଆଜ୍ଞା। ମୁଁ ସେଟା ଜଷ୍ଟ୍ ସାଙ୍ଗେ ସାଙ୍ଗେ ଭିତରେ ତାକୁ ପୁଣି ଆଡଜଷ୍ଟ କରିଦେଲି ହେଲେ ପାଣି ଟା କମୁନି ଜମା।
ଆଜ୍ଞା ଆଜ୍ଞା ଆପଣ କୌଣସି
ମୁଁ ସେଇଠୁ ପଳେଇବି ମୁଁ ଭାବୁଚି ସେଇଠୁ ସାଙ୍ଗେ ସାଙ୍ଗେ ମୁଁ ଯିବି। ସାଙ୍ଗେ ସାଙ୍ଗେ ନହେଲେ କିଏ ଦେଖିଲେ କହିବ ମୁଁ ହିଁ ତାଙ୍କୁ ଖରାପ କରିଦେଲି। ଆଜ୍ଞା ଆଜ୍ଞା ସେଇ କଣ ସେଇ ପାଣି ସ୍ରାବ ସେ ପାଣି ସ୍ରାବ କଣ ବାହାରିଲା ମୋ ସବୁ ମୁଣ୍ଡ ଘା ବେରେଇ ଗଲା ମୋର ଟୋଟାଲି। ସମ୍ପୂର୍ଣ୍ଣ ଉପରେ ମୋ ମୁଣ୍ଡ ଆଉ କାମ ଦେଲାନି। ଆଜ୍ଞା ମୁଁ ଆପଣଙ୍କୁ ଗୋଟେ କଥା କହିବାର ଥିଲା, ଆପଣଙ୍କର କେଉଁ ଗୋଟେ ମହିଳା ମିତ୍ର ମତେ କିଛି ଟା ଇଏ କରିଥିଲେ ମୋତେ, ମହିଳା ମିତ୍ର।
ଆଜ୍ଞା ଆଜ୍ଞା ସେ ଯୋଉ ରଙ୍ଗୀନ ଚୁଟି ବାଲା ମହିଳା ମିତ୍ର କି?
ଆଜ୍ଞା ଆପଣ ଆପଣ ତ ଠିକ୍ ଧରିଛନ୍ତି ଆପଣ। ସିଏ ବି ଆଜ୍ଞା ମତେ ସେ କିଛି ଟା ମତେ ସେ ପଠେଇଛନ୍ତି ତ ମୁଁ କହିଲି ଫ୍ରି ହେଲେ ସେ ବି ଫ୍ରି ହେଲେ ତ ତାଙ୍କ ସହ ଟିକେ ବାର୍ତ୍ ।
ଆଜ୍ଞା ଆଜ୍ଞା ତାହେଲେ ଆପଣଙ୍କୁ ବି ସେଇ ମହିଳା ମି ମିତ୍ର ଜଣକ କହିଛନ୍ତି। କିନ୍ତୁ ମୋ ସହିତ ସେ ମହିଳା ମିତ୍ର ଜଣଙ୍କ କଥା ହେଉନାହାନ୍ତି।
ନାଇଁ ତାହେଲେ ଆପଣ ତାକୁ ଭଲ । ସେ ଖାଲି ମ ମୁହିଁ ତାଙ୍କୁ ଖାଲି ଭଲ ଲାଗୁଛି।
ନାଇଁ ନାଇଁ ଆମର ଆଉ ଗୋଳେ ଆଉ ଗୋଟେ ପୁରୁଷ ମିତ୍ରଙ୍କୁ ବି ସେ କହିଥିଲେ, କିନ୍ତୁ ସେଇ ପୁରୁଷ ମିତ୍ର ଜଣକ କହିଲେ କି ନାଇଁ ନାଇଁ ମୁଁ କରିପାରିବି ନାହିଁ। ସେଇଆ ସେଇଟା ଆସିକି ସିଏ ମତେ କହୁଥିଲେ। ଆଜ୍ଞା ଆଜ୍ଞା ସେଇ ସେ ଯିଏ ମନା କରିଦେଲା। ତାପରେ ଆସିକି ସିଏ ମତେ କହିଲେ କି ଆଉ ଆପଣଙ୍କ ପୁରୁଷ ମିତ୍ର ମତେ ମନା କରିଦେଲେ।
ହଉ ଆପଣଙ୍କ ତାହଲେ ଆପଣଙ୍କର ବି ଗୋଟେ ଗୋଟେ ନିଜର ଓ ରୋଷେଇ ଭିତରେ ଅଛନ୍ତି ଆପଣଙ୍କ ପାଖରେ। ଭଲ ଭଲ ଆପଣ ତ ଏଇଭଳିଆ ତ ଏଇ ଯୋଉ ସମାଜ ଭଳିଆ ହେଲାଣି ଆପଣ ଗୋଟେ ପୁରୁଷ ନ ଯଦି ରଖିବେନି ତାହେଲେ ସମାଜ ଆପଣଙ୍କ ରହଣି
ଆଜ୍ଞା ଆଜ୍ଞା ମୁଁ ତ ଗୋଟିଏ ପୁରୁଷ ମିତ୍ର ନାହାଁନ୍ତି ମୋର। ମୋର ତ ବହୁତ ସାରା ପୁରୁଷ ମିତ୍ର ଅଛନ୍ତି।
ଓ ତାହେଲେ ଆପଣଙ୍କ ସମାଜ ବହୁତ ଭଲସେ ଗ୍ରହଣ କରିବ। ଏଇ କେ ଆମ ମ ଏଇ ସମାଜରେ ଯୋଉ ପୂଜା ଯାହାର ପୁରୁଷ ମିତ୍ର ନଥାନ୍ତି, ତାଙ୍କୁ ଟିକେ ଗ୍ରହଣ କରିବା ବହୁତ କଷ୍ଟଦାୟକ ମଧ୍ୟ।
ଆଜ୍ଞା ଆଜ୍ଞା ଯି ଆପଣଙ୍କର ତାହେଲେ ବହୁତ ମହିଳା ମିତ୍ର ଯେମିତି ନାହିଁ ଆପଣ ସେମତି କଥାବାର୍ତ୍ତା
ନା ଆଜ୍ଞା ମୋର ସେଇ ଏଇ ପାଇଁ ମତେ ଏଇ ସମାଜ ଗ୍ରହଣ କରିପାରୁନି। ନା ଆଜ୍ଞା ମୋର ମହିଳା ମିତ୍ର ନାହାଁନ୍ତି। ଯିଏ ମୁଁ କଣ କରିବି ଆଜ୍ଞା?
କାଲି କଥା ହଉଥିଲେ କହୁଥିଲେ ମହିଳା ମିତ୍ର କଥା। ଆଉ ଆଜି ମହିଳା ମିତ୍ର କିଏ ନାହାନ୍ତି।
ନାଁ ଆଜ୍ଞା ନାଇଁ ଆଜ୍ଞା କଥାବାର୍ତ୍ତା ଠିକ୍ ଅଛି। ଆପଣ ଟିକେ ବୁଝ ବୁଝିବା ଶକ୍ତି ଆପଣଙ୍କର ଟିକେ କମ୍। ଆପଣ ଟିକେ ସକାଳୁ ବାଦାମ ଖାଇଲେ ଆପଣ ଟିକେ ସବୁ ବାଦାମ ଟିକେ
ଆପଣ ଯେଉଁ ଗଛ କଥା କହୁଛନ୍ତି ସେଇ ଗଛ ବିଷୟରେ ମୁଁ ପଚାରୁନି। ମୁଁ ଅନ୍ୟ ଗଛ ମାନଙ୍କ ବିଷୟରେ ପଚାରୁଚି।
ଓହୋ ଅନ୍ୟ ଗଛ ଆଜ୍ଞା ଅନ୍ୟ ଗଛ ଆଜ୍ଞା ଆମର ଏତେ ଝରଣା ଆସୁ ନି ଯଦି କିଛି ଆସିବ ତ ମୁଁ ଆପଣଙ୍କୁ ବହୁତ ଭଲସେ ଜଣେଇ ଦେଇ ପାରିବି ଆପଣଙ୍କୁ।
ଆଜ୍ଞା ଆଜ୍ଞା ଆପଣ ଭାବୁଛନ୍ତି ସେଇ ଗୋଟିଏ ଗଛ ବିଷୟରେ ଆଉ।
ଆଜ୍ଞା ମୁଁ ସେଇଆ ତ ମୋ ମୁଣ୍ଡରେ ସେଇ ଗୋଟାଏ ଗଛ ପଶଥିଲା ହେରେ ନା ନା ଏବେ ମୁଣ୍ଡରେ ପଶିଲା ଅଲ ଶିକାରି ଗଛ ଅଛି।
ଆଜ୍ଞା ଆଜ୍ଞା ଆପଣ ସେଇ ଅଲଗା ଗଛ ମାନଙ୍କୁ ବି ପାଣି ଦିଅନ୍ତୁ, ଆଉ ଖାଲି ଗୋଟିଏ ଗଛ ଯୋଉଟା ପାଣି
ନାଇଁ ନାଇଁ ଆଜ୍ଞା ଆଜ୍ଞା ଆଜ୍ଞା ଠିକ କଥା, ମୁଁ ସେଇ ଗୋଟ ଟେ ଗଛ ପାଣି ଏବେ ଦେଇଥିଲି ସେଇ ପାଣି ମୁଁ ମନେ ନ ସେଇ ପାଣି ଯଦି ମୁଁ ଆହୁରି ଦଶଟା ଗଛ ଯଦି ଇଏ କରିଥାନ୍ତି, ତାହେଲେ ସେ ଗଛ ଆହୁରି ଭଲସେ ହେଇଥାନ୍ତା।
ଆଜ୍ଞା ଆଜ୍ଞା ସେ ଏ ଗୋଟେ ଗଛ ମରିଗଲେ କଣ ହେଲା ଆଉ
ଆଜ୍ଞା ନଅଟା ଗଛ ଥାନ୍ତେ ମୁଁ ସେତେବେଳେ ମୋ ମୁଣ୍ଡରେ ବୁଦ୍ଧି ନଥିଲା ଏବେ ମୋ ମୁଣ୍ଡରେ ବୁଦ୍ଧି ଅଛି ସେଥିପାଇଁ ଏବେ ମୁଁ ଏକାଥରେ ପନ୍ଦରଟା କି କୋଡିଏଟା ଗଛରେ
ନାଇଁ ନାଇଁ ଏବେ ପନ୍ଦରଟା କୋଡିଏ ନାଇ ଏବେ ନାଇଁ ନାଇଁ ଏବେ ଏତେ ଏତେ କମ କେମ ତି କରିବେ ଏ-ଏବେ ଟି କେ ନିଜର ଅଁ ମାଇଣ୍ଡକୁ ବଢାନ୍ତୁ ନା ଶହେ ଉଁ ଶହେ
ନା-ନା-ନା-ନା ଏବେ ସାଙ୍ଗେ ସାଙ୍ଗେ କଲେ ମୋର ମୋର ମୁଣ୍ଡ ଖରାପ ହେଇ ଯିବ ନା ମୁଁ ଏତେଟା ଗଛ ସମ୍ଭାଳିବି କେମିତି?
ଆଜ୍ଞା ଆଞା ଆପଣଙ୍କ ପାଖରେ ଆପଣଙ୍କ ପାଖରେ ଅଛି ଆବିଲିଟି ଆପଣ ସମ୍ଭାଳି ପାରିବେ।
ପନ୍ଦରଟା କୋଡିଏଟା ଗଛରେ ପାଣି ଦେଲେ ତ ସେ ମୁଁ ଯେତବେଳେ ଯେତେବେଳ ସିଏ ଏକା ମାନେ ମୋ ସହନଶୀଳ ଟିକେ ଅଧିକା ହବ, ତ ମୁଁ ଆଉ ଆହୁରି ଅଧିକା ଟିକେ ଗଛ ସେଗୁରା ପାଣି ସବୁ ଯୋଗାଇ ଦେଇ ପାରିବି, ସେଇ ଯୋଉ ପାଣି ଯୋଉ ଯୋଗେଇବି ଯେତେବେଳେ ସେ ସେ ଗଛ ଗୁଡା ବଡ ହେଇକି ଫଳ ଫଳିବେ ସବୁ ଫଳ ମୋର।
ଆଜ୍ଞା ଆଜ୍ଞା ଆପଣଙ୍କ ସବୁ ବଡ।
ଆଜ୍ଞା ଆଉ କଣମ ଆପଣ ତ ଜାଣିଲେ ମୁଁ ସେ ଗଛକୁ ପାଣି ଦେବି ଚାରା ଦେବି, ଆଉ ଯାହା ଦବା କଥା ମୁଁ ଦେବି। ସୂର୍ଯ୍ୟ କିିରଣ ଦେବି, ଆଜ୍ଞା ଆଞା ଆ ମୁଁ ସବୁ ଦେବି, ତାପରେ ସେଇଥିରୁ ପୁଣି ଚାରି ପାଞ୍ଚଟା ଗଛଥିବେ, ମୁଁ ତାଙ୍କୁ ଦେଇଥିବି ଚାରା ସେମାନେ ଯାଇକି ଫଳିବେ ଆଉ କାହା ଇଏରେ ଯାଇ ଫଳିବେ ସେମାନେ।
ଆଜ୍ଞା ଆଜ୍ଞା ଆପଣ ତ ବହୁତ ଆଉ ବହୁତ କଥା ଜାଣିଦେଇଛନ୍ତି ଆଉ।
ସେଗୁରା ସବୁ ଜଣା ଟିକେ ତ ସେଇଥିରୁ କିଛିଟା ଭଲ ଭଲ ଗଛ ହଁ ଆସିିକ ମୋରି ପାଖରେ ପଳା ପଳିବେ ଆଉ ଯେତିକି ଗଛ ଅଛନ୍ତି ସିଏ ଯାଇକି ଫଳବେ ଯାଇକି ଅ ପାରିବା ଯାଏଁ ଫଳିିବେ ସେମାନେ। ନା ଆଜ୍ଞା ଆମଆଡେ ବର୍ଷା ଟିକେ ହଉଛି ତ ଆମ୍ଭେମାନେ ଏ ସବୁ ଛିଡା ହେଇଛୁ ତ ଆମ୍ଭ ମାନଙ୍କର ଅବସ୍ଥା ଶୋଚନୀୟ ହେଇଯିବ କାଇଁନା ଏପଟୁ ବର୍ଷା ଯଦି ଛାଡିଗଲାଣି ଆମୋ ନହେଲେ ସେପଟକୁ ଗଲେ ଆମର ଏଇନା କଣ ଅବସ
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ଆମର ଏପଟେ ବା ବର୍ଷା ହେଲାଣି ଜୋରେ।
ଆଜ୍ଞା ହଉ ଆଜ୍ଞା।
ଆଜ୍ଞା ଆଜ୍ଞା କିଛି ସମୟ
ଆଜ୍ଞା ନା ଆଜ୍ଞା ଧନ୍ୟବାଦ ଆଜ୍ଞା ନମସ୍କାର।